ହାଲୋ। ହାଲୋ ହଁ। ହଁ ଶୁଣା ଯାଉଛି। ମୋର? ହୁଁ କଣ କରୁଥିଲେ?
ଏଇ ଜଷ୍ଟ ମୁଁ ଘରକୁ ଆଜି ଆସିଲି ତ ହଷ୍ଟେଲରୁ ଆସିକି ପହଞ୍ଚିଲି ଏବେ କିଛି ସମୟ ଆଗରୁ।
ଓହୋ। ଆଉ ଖାଇସାରିଲନି?
ହଁ ହଁ ମୁଁ ହଷ୍ଟେଲରେ ଖାଇକି ଆସିଥିଲି।
ଆଚ୍ଛା କଣ ଖାଇଲା ହଷ୍ଟେଲ ରେ?
ଆ ସେ ଭାତ, ଡାଲମା ପନିର ତରକାରୀ ଆଉ ପାମ୍ପଡ଼ ଦେଇଥିଲେ।
ଓହୋ ତମେ ଭେଜ ଖାଅ ନା ନନ ଭେଜ ଖାଅ?
ଯେତେବେଳେ ତମେ ଯାହା ଖାଇପାରିବ ନା ଯଦି ଅ ତମେ ଗୋଟେ ଟାଇମ ରେ ତମକୁ ଆମିଷଖାଇବା ଆମିଷ ଦେବା ଆ ଅଲଗା ଟାଇମ ରେ ନିରାମିଷ ଖବା ନିରାମିଷ ଦେବା ହେଲେ ଏକା ଟାଇମ ରେ ଦିଟା ଜିନିଷ ଦିଅନ୍ତିି। ଆମ ହଷ୍ଟେଲ ରେ।
ହଁ ଯେ ମାନେ ମୁଁ କହିଲେ କି ତମକୁ କୋଉଟା ଭଲ ଲାଗେ ମାନେ ଭେଜ ନା ନନ ଭେଜ?
ଆଛା! ଆ ନନଭେଜ୍।
ନନଭେଜ୍ ଆଛା।
ଉଁ,
ଆଉ ତମ ଘର କୋଉଠି?
ମୋ ଘର ପ୍ରତାପ ନଗରୀ।
ପ୍ରତାପ ନଗର ଟା କୋଉଠି କହିଲ? କଟକ ର। ଓ ହଁ ହଁ ହଁ ନଖରା ଆଗକୁ ତ। ଅ-ଅ-ଅଚ। ଅ ସିଏ ଏଠି କାମ କରୁଛନ୍ତି। ତ ଘର ଯୋଉ ଆମ କଲେଜ ର ସେଇଥିପାଇଁ ଟିକେ ସାଉଣ୍ଡ ଆସୁଛି।
ଆଚ୍ଛା ଆଚ୍ଛା। ହଁ, ତମେ ଆଉ କଲ ରିସିଭ କରିପାରିବ ନା କରିପାରିବନି?
ନାଇଁ ମୁଁ କଲ୍ ରିସିଭ୍ ଆଉ କରିପାରିବି ଚାଟି ଚାରି ପାଞ୍ଚଟା ମୋର ଟ୍ୟାକ୍ସ ସଇଲେ। ହୁଁ
ଓହୋ! ଆଚ୍ଛା ଆଚ୍ଛା।
ହଁ। ଟାକ୍ସ ପୂର୍ବରୁ ଯଦି କରିବି। ତାହଲେ ମୋର ଲିମିଟ ପଡିଯିବ ନା ସେଇଥିପାଇଁ।
ହୁଁ ହୁଁ।
ମୋ କଟ୍-କଥାଟା ଠିକ୍ ସେ ଶୁଣା ଯାଉଛି ତ?
ହଁ ହଁ ଶୁଣାାଯାଉଛି ଠିକ୍ ରେ।
ହଁ।
ଆଉ ତମେ କଣ ଖାଇଲ ଆଜି?
ହଁ, ମୁଁ ମୁଁ ଖାଇଲି ଏଠୁ ଆମେ ମଗେଇଁ କି ଖାଇଥିଲୁ କାହିଁକିନା, ଆମ ହଷ୍ଟେଲ ଖାଇବାକୁ ଦଉନାହାଁନ୍ତି। ଆଉ ମଗେଁଇକି ଆଣିଥିଲୁ ଭାତ, ଡ଼ାଲି ତାପରେ ଭଜା ଥିଲା ଚିପ୍ସ ହେଇଁଥିଲା। ଆଉ ପୋଟୋଳ ତରକାରୀ ଟାଇପ୍ର ହେଇଥିଲା।
ଆଉ ତମ ହଷ୍ଟେଲ ରେ କେତେ ନେଉଛନ୍ତି କି ମାସକୁ ଏମତି?
ମାସକୁ ନଉନ୍ତି, ସତେଇଶହ ଏବେ କିନ୍ତୁ ବଢ଼େଇବେ ବୋଲି ପୁଣି କହୁନ୍ତି ବୋଲି ତିନି ହଜାର। ଯେ ସେ ଖାଇବା ହେଲେ ଠିକ୍ କରନ୍ତେ ଦି ଟାଇମ ଖାଇବା ଦଉଛନ୍ତି, ଖରା ବେଳେ ଆଉ ରାତିରେ। ଆଉ ସିଏ ତ ଯେ କଣ କହୁଚି, ବଢ଼େଇବେ ବୋଲି ଖରା ରାତିରେ ଖାଇବା ପାଇଁ ତିନି ହଜାର କୁହନ୍ତି, ବଢ଼େଇବେ ବୋଲି। ଖାଲି ପଇସା ଖାଲି ଏମାନଙ୍କୁ ଦରକାର ଆଉ ନହେଲେ କିଛି ନାହିଁ। ସେଠି ୟୁ ଏନ ସିରେ ତ ଅଠ ଟଙ୍କାରେ ତିନି ଥର ଖାଇବା ଦିଅନ୍ତି ନା ଆମେ ଥିଲାବେଳେ ପ୍ଲସ ଟୁ ରେ ତିନି ଥର ଖାଇବା ପଚିଶ ଶରେ।
ହଁ, ଆମେ ତ ରହୁଛୁ ତିନି ଥର। ଆମେ ତ ରହୁଛୁ ତିନିଥର ଖାଇବା ଚବିଶି ଶରେ।
ହଁ, ଏଠି ଭୁବନେଶ୍ୱର ବୋଲି ସେଥିପାଇଁ ଅଧିକ ନଉଛନ୍ତି ଯେ। ସତେଇଶହ ନଉଥିଲେ, ଫୁଣି କଣ କୁନ୍ତି ତିନି ହଜାର ବଢ଼େଇବୁ ବୋଲି। ହ
ଓହୋ!
ହଁ ଅଁ ଭଲ ସେଠି, ମାନେ କଣ କଲେ ସେଠିକି ଅନ୍ୱେଷା କହୁଁଥିଲେ, ମଝିରେ କି ମୁଁ ମୋର ସାଙ୍ଗଟା ଜଣେ ସେ କହୁଥିଲେ କି, ମଝିରେ କଣ ମହାଦେବୀ ହଷ୍ଟେଲରେ ପାଣି ପ୍ରୋବ୍ଲେମ୍ ଥିଲା ତିନି ଦିନି। ସେ ଠିକ୍ କଲେନି ସିଏ ଯାଇକି ମନ୍ଦାକିିନି ହଷ୍ଟେଲରୁ ଯାଇଁକି ପାଣି ଗାଧେଇଲେ, ସେଠୁଁ ସବୁ ବାସନ ଫାସନ ଧୋଇଲେ ଏମତି ସବୁ। ସବୁ ହଷ୍ଟେଲରେ ଏୟା ପ୍ରୋବ୍ଲେମ୍ ପାଣି, ଖାଇବା।
ଏବେ ଏଇ ମହାଦେବୀ ହଷ୍ଟେଲରେ ହେଇଛି କଣ ଏମିତି ଏ ପ୍ରୋବ୍ଲେମ୍ ସିଏ? ପାଣି ଫାଣି କ ଆସୁନି ସିଏ ଆସୁ ନାନ୍ତି ମାହେଶ୍ଵରୀ ସବୁବେଳେ ଗାଧୋଇ ପାଧିକି ଯାଉଚନ୍ତି।
ହଁ ଏବେ ଆଜି ଯାଏ ବି
ନା ନା ଉଁ ଏବେ ଦି ଚାରି ଦିନ ତଳେ ତାଙ୍କର କଣ ଗୋଟେ ପାଣି ଇଏ ପୋଡି ଯାଇଚି ନା କଣ କଣ ଗୋଟେ ଏମତି ହେଇଚି
ହଁ ଏକ୍ଜାମ ଚା ଚି ନା ଏବେ ମିଡ଼ସେମ୍ ଚାଲିଚି ଏଇ ଟାଇମରେ ତାଙ୍କୁ ଯଦି ଇଏ ହେବ ଆଉ ସେମ୍ ପାଠ କେତେବେଳେ ପଢ଼ିକି କରିବେ ସେଇଠି, ଏମତି ସବୁଠି ପ୍ରୋବ୍ଲେମ୍ ଖାଇବା ପ୍ରୋବ୍ଲେମ୍ ପାଣି ପ୍ରୋବ୍ଲେମ୍। ଏଠି ଭୁବନେଶ୍ଵର ବୋଲି ଖା ପାଣି ଟାକୁ ଲାଇନ୍ ଠିକ କରିଦଉଚନ୍ତି ସାଙ୍ଗେ ସାଙ୍ଗେ ହୁଁ ହେଲେ କିନ୍ତୁ ଖାଇବା ପ୍ରୋବ୍ଲେମ୍- ଖାଇବା ପ୍ରୋବ୍ଲେମ୍ ଆମର କଣ ପାଇଁ ହେଲା କି ଆଗରୁ ଆମର ସବୁ ଯୋଉମାନେ ଥିଲେ ଖାଇବା ଯୋଉମାନେ ସବୁ ତିଆରି କରୁଚନ୍ତି ଖାଇବା ସେମାନେ ଅଧିକ ପଇସା ନଉ ନିଅନ୍ତି, ସେମାନେ କୁହନ୍ତି ପିଲା ଥିଲେ ବି ନଥିଲେ ଆମେ ସେ ମାସକର ପଇସା ନବୁ ତ ସେଇ ଥିପାଇଁ ଏମାନେ ପଇସା ବଢ଼ଉଛନ୍ତ ନ୍ତି। ଆଡ଼େ ଆଡ଼େ ବି ମାନେ ପରିବା ଫରିବା ସବୁ ଦାମ ଅଧିକ ନା ସେ ଆଡ଼େ ସିନା କମ ବୋଲି ଚଳେଇ ନଉଚନ୍ତି ସାଢେ଼ କିନ୍ତୁ ବହୁତ ଅଧିକ ପରିବା ଦାମ ତାର ସାଢ଼େ ଯେତିକି ବଲାରଛିି ସେଟି
ନା ନା ସେମାନେ ବି କଣ ସେଇଠୁ ଆଣୁଥିବେ କି ସେମାନେ ତ ସବୁଠୁ କମ ଜାଗାରେ ଯୋଉଠୁ ପରିବା ଦାମ୍ ଥିବ ସେମାନେ ସେଉଠୁ ଆଣିଥିବେ ନା ଆଉ ସେମାନେ ତ ଏତେ ଭଲ ଜାଗାରୁ ବି ପରିବା ଆଣି ଖାଇବା କରିନଥିବେ ଆମର ଯେମିତି ଏତେ ଭଲ ଜାଗାରୁ ବି ଆଣୁନାହାନ୍ତି।
ହଁ ସିଏ ଯୋଉଁଠୁ ଆଣନ୍ତି ଏଇଠୁ ଆଣନ୍ତି ଏଇ ଯୋଉଁ ଏଇ ଏକ ନମ୍ବର ମାର୍କେଟ ରୁ ଭିତରେ ବି ଅଛି ନା କମ ପଇସା ଟିକେ ନ ହୁଅନ୍ତି ସେଇଠୁ ସେ ଆଣନ୍ତି ହେଲେ ବି ସେଠି ଟିକେ ପଇସା କହୁଚନ୍ତି କଣ ତାପରେ ରୋଷେଇ ଯିଏ କରୁନାହାନ୍ତି ସେ କହନ୍ତି ଆମେ ଭୁବନେଶ୍ଵର ଇଏ ରେ ପିଲାଙ୍କ ରୋଷେଇ ବୁ ଆମେ କଣ ଏତିକି ପଇସା ନବୁ ତାଙ୍କର ବି ବହୁତ ଇଏ ଅଛି ଆଉ କଣ କରିବା ସେ ପଇସା ବଡ ହନ୍ତି ଇୟାଙ୍କୁ ବି ପଇସା ଲୁଟିବାର ଅଛି ନା ହଁ। ଯାହା ହେଲେ ତ କୋଉଆଡୁ କୋଉଆଡୁ ଗୋଟେ କରିବେ ଏମିତି ସବୁଥିରେ ସବୁ ଠେଇଁ ସବୁ କଲେଜ ସାଙ୍ଗ ମାନେ ସବୁ ଅଛନ୍ତି ତାଙ୍କୁ ଫୋନ କଲେ ସେମାନେ କହିବେ ଆମର ଏଇଟା ପ୍ରୋବ୍ଲେମ ଅଛି ସିଏ କହିବ ଆମର ଏଇ ଏଇଟା ପ୍ରୋବ୍ଲେମ୍ କେବଳ ପ୍ରାଇଭେଟ୍ ହଷ୍ଟେଲରେ ହିଁ କିଛି ହଉନି କେବଳ ଗଭମେଣ୍ଟ ହସ୍ ହେଲା।
ହୁଁ ନାଇଁ ଗମେ ପ୍ରାଇଭେଟ ରେ ବି ପିଲାଙ୍କୁ ଏମିତି ଖାଇବା ପିଇବା ତାଙ୍କ ଏତେ ପଇସା ଦେଇକି ବି ତାଙ୍କୁ ହଇରାଣ କରୁଛନ୍ତି ଖାଇବା ଦବାରେ। ଯେତିକି ସେତିକି ଆମେ ଦଉଛନ୍ତି।
ଓ ହୋ କାଇଁ ମୋ ସାଙ୍ଗ ମାନ ରହୁଥିଲେ ଯେ ହଁ ହସ୍ ମାନେ ସେଇଆ ପଇସା ଆଉ ଖାଇବା ପାଣି ଦେଲାକୁ ତାଙ୍କର ଜମା ଇଚ୍ଛା ହଉନଥିବ ଦେବାକୁ। ଏତେ ଲୋଭ ସେମାନଙ୍କର ଭଗବାନ ଯଦି ତାଙ୍କ ଛୁଆ ଯଦି ପଢିଥାନ୍ତେ ସେମାନେ ସେ ଏ କଥା କରିଥାନ୍ତେ?
ଏ ସେ ଆମ ସିଷ୍ଟମ ଏମିତି ହେଇଚି ଆଉ କଣ କରିବା।
ହଁ ହଁ ବା ସେଇଆ କରିବାକୁ ପଡୁଛି ଆଉ କଣ କରିବ ଏମିତିରେ ଭୁବନେଶ୍ୱରରେ ରୁମ ନେଇକିରି ବି ବହୁତ ରହୁ କଣ କରିଛି ନ ମେସ୍ ନେଇକି ଆଉ ମେସ୍ ନେଇକି ଘରେ କହିଲେ ଘରେ କଣ କରିଛି ନା ନାହିଁ ଅନସ ସେଠି ତମେ ମେସ ନେଇକି ରହିବ ନିଜେ କରିବ ଇଏ କରିବ ସିଏ କରିବ ପ୍ୟାରେଣ୍ଟ ମାନେ ବି ରାଜି ହଉନାହାନ୍ତି ଆଉ ହଷ୍ଟେଲରେ ଏମିତି ଯିଏ ମଝିରେ ରହିଲା ସିଏ ଫସୁଛି।
ହ ହ ହଁ ହଁ।
ହଁ। ଆଉ ସାଡେ ବର୍ଷା ହେଇଥିଲା କି?
ନା ନା ବର୍ଷା ଉଠେଇଛି ଜୋରେ ହେଇନି।
ଓହୋ। ଏଠି ବି ସେ ବର୍ଷା ଉଠେଇଚି ହେଇନି ଏଠି ଭାରି ଗରମ ଲାଗୁଛି ବହୁତ ଜୋରରେ ଗରମ ଲାଗୁଛି ଏଠି। ହଁ
ହଁ ହଁ ଗରମ ତ ପ୍ରବଳ।
ଖରା ଯେ ମାନେ ଏତେ ଖରା ହଉଛି ମାନେ ଆମ ସେକେଣ୍ଡ ଫ୍ଲୋର ଥାର୍ଡ଼ ଫ୍ଲୋରରେ ଆଉ ଅଛି ସେଠି ଯେତିକି ତ ଗରମ ଗରମ ସେକେଣ୍ଡ ଫ୍ଲୋରରେ ବହୁତ ଗରମ ହଉଛି। ତଳ ପୁରା ପୁରା ତର ଫ୍ଲୋର ସେଇଟା ବି ସେ ଏତେ ଗରମ ଭାରି ଗରମ ଅ ସକାଳ ଛ ଆସିକି ସୂର୍ଯ୍ୟ ଆସିକି ମାନେ ଆମ ଆଗରେ। ଆମେ ଶୋଇଥିବୁ ଆମ ମୁହରେ ଝରକା ପଟେ ଆସିକି ପଡିିଥିବ।
ହୁ ହୁ। ହଁ ତାପରେ ସେ ଯୋଉ ଆଠଟା ବେଳୁ ତ ଏତେ ଜୋର ଖରା ହଉ ଯେମିତି କି ନଅଟା ଦଶଟା ବାଜିଲାଣି ଖରା
ହଁ ପୁରା ବାରଟା ଭେଳିଆ ଖରା ହଉଛି ଆଠଟା ନଅଟା ରୁ
ହଁ।
ହଁ।
ଆଉ ତମେ ହଷ୍ଟେଲ ବାହାରକୁ କୁଆଡେ ବୁଲିବାକୁ ଯାଇପାରୁନ?
କେମିତି ଯିବୁ ଆମେ ଚାରିଟା ବେଳେ ଭାବିଥିଲୁ କି ଚାରିଟା ପାଞ୍ଚଟା ଠାଇ ଆମେ ଟିକେ ଯାଉ ବୁଲିକି ଆସିବୁ ଆମର ସାଢ ପାଞ୍ଚଟାରେ ଗେଟ୍ ବନ୍ଦ ଆମେ ଯାଇକି ବି କିଛି ଲାଭ ନାହିଁ ଏଠି ଯିବ କଣ ଖାଲି ଏଇଠି ରହିକି ଆଇଲା କୁ ଟାଇମ ହେଇଯାଉଛି। ସେଇଥିପାଇଁ ଯାହାହେନ ଆମ ଏଗଜାମ ଅଛି ନା ଆଠ ସରିବ ଆମେ ଭାବିଛୁ ଆଠ ପରେ ଏଇଠି ସବୁ ଯ କ୍ୟାଫେ ଫ୍ୟାଫ ଲିଙ୍ଗରାଜ ମନ୍ଦିର ଯିବୁନି ବୁଲିବା ପାଇଁ, ଆମେ ଯାଈନୁ ବୁଲିବା ପାଇଁ ଚାରି ପାଞ୍ଚ ମାସ ହେଲାଣି ଏ ଏକଜାମ ଭିତରେ ଫେର ୱେଲ ହେ ରେ ଇମିତି ସବୁ ହେଇକି ଯାଇପାରିଲୁନି ତ ଭାବିଚୁ ଯିବି ବୋଲିକି ଆଉ।
ଓ ହୋ।
ହଁ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଗରମ କେମିତି ହଉଚି?
ଗରମ ତବେ ଏବେ ଟିକେ ବର୍ଷା ଉଠେଇଥିଲା ଏବେ ସାଙ୍ଗେ ସାଙ୍ଗେ ଦେଖନ୍ତୁ ପୁରା ଫୁଣି ଖରା। ମାନେ ବର୍ଷା ହବାର ବର୍ଷାର ଇଚଛା ହିଁ ନାହିଁ ହଵାକୁ। ବହୁତ ଗରମ ହଉଚ ଏଠି ବହୁତ। ଆମେ ହଲରେ ରହୁଚୁ ନା ଫ୍ୟାନ୍ ହଉଚି ଆଠଟା ଲାଗିଛି ତା ଭିତରେ। ଗୋଟେ ହଲ ମାନେ ସେଠି ମାନେ ମାନେ ଗୋଟେ ପିଲା ଉପରେ ଆଉ ଗୋଟେ ଫ୍ୟାନ ମାନେ ଏମିତି। ମାନେ ଆମର ସେଠି ବେଡ ଟୋଟାଲ ନଅଟା ଦଶଟା। ସେ ହଲ ନଅ ଦଶ ଜଣ ସେଥିରେ ଆ ବେ ଯଉଁ ଫ୍ୟାନ୍ ହଉଚି ଆଠଟା ତାଧିରେ।
ଓହୋ।
ହଁ ହଁ ଭଲ ଅ ଛି ମାନେ ରୁମ ରହିବା ଭଲ। ରହିବା ଭଲ ରୁମ ଭଲ ପାଣି ଲାଇନ ଲାଇନ ତ ଜମା ଯାଉନି ଆମର ମାନେ ମୁଁ ଏଠି ବର୍ଷାକୁ ପାଖାପାଖି ରହିଲାନି ମୋ ଦେଖିଵାରେ ଆଠ ଥର କି ଛଅ ଥର ଖଣ୍ଡେ ଲାଇନ୍ ଯାଇଛି। ଲାଇନ୍ ଜମା ଯାଏନି।
ଓ ହୋ।
କେବଳ ଖାଲି ମଝିରେ ମଝିରେ ଖାଇବା ଟିକେ ଏପଜ ହନ୍ତି ସେଇଟା ଟିକେ ପ୍ରୋବ୍ଲେମ୍। ନହଲେ ଆଉ ପ୍ରୋବଲମ ନାହି। ଏଠ ଏଠି ସେତ୍ ମାନେ ଆଉ କିଛି ଖାଇବା ଛଡା ଖାଇବା ଫୁଣି ଦେବେ। କିନ୍ତୁ ଯେତେବେଳେ ଏମାନେ ପଇସା ଅଧିକ ନ ହୁଅନ୍ତି ନା ସେଇ ଯୁଗରୁ ସେ ଏମାନେ ଖାଇବା ବନ ଉନ୍ତି ଏମାନେ କୁହନ୍ତି ତ ବାହାରୁ ଖାଇବା ଆଣିକି ଚଳେଇଦିଅ ଆଉ ପୁଣି ଫାଷ୍ଟ ମାସରୁ ପୁଣି ଆରମ୍ଭ କରିବେ ସେମାନେ। ମାନେ ଅଧା ମାସରୁ ଆମେ ଅଇଲୁ ନା ଅଧା ମାସରୁ ହେଲେ ସେମାନେ ଯ ରୋଷେଇ କରିବେ ସେମାନେ ପୁରା ଫୁଲ ମାସର ପଇସା ନେବେ ସେଇଥିପାଇଁ କହିଲେ ତମେ କାଇଁ ଫୁଲ୍ ମାସର ପଇସା ଦଉଚ ଆସ୍ଚୁ ଇଏ କରିଦ୍ୟ ଏମତି ଆଉ ହଁ। ମୁଁ କହିଲି ତମର କେତେଟା ଟ୍ୟାସ୍କ କମ୍ପଲିଟି ହେଲାଣି ଆଜି?
ମୋର ଆଜି ମୁଁ ପନ୍ଦରଟା କଲ୍ ସରିଗଲାଣି ଆଉ ନଅଟା ପାଟ୍ ଟାଇମ୍ କରିଚି ରିସିଭ୍ କରିଚି ମୁଁ ତମର ମିସିକି ନଟା ରିସିଭ୍ କଲି ଆଉ ପଦ୍ଦର ଟା କଲ୍ ମୋର ସରିଲାଣି।
ଓହୋ ସେ କାଲି ଭିତରେ ସରିବାକୁ ପଡ଼ିବ ଆଉ।
ଆଉ ଟିକେ ହ୍ୱାଟସପ୍ ରେ ମେସେଜ୍ କରି ମୋତେ ଦେଖିକି କହିବ?
ହଉ ହଉ ହଉ ହଉ ହଉ ହଉ।
ହଁ। ସେଇ ପଟୁ କାଟିଦିଅ।